କଣ କରୁଥିଲେ ଆଜ୍ଞା?
ଏବେ ଟିକେ ଦାନ୍ତ ହସିକିନା ଖାଇକିନା ବସିଥିଲି ଆଉ।
ଆଜ୍ଞା ଆଜ୍ଞା ଆକ୍ଚୁଲି କଥା କଣ କି ବହୁତ ଦିନ ହବ ମୁଁ ଟିକେ ଭାରି ଚିନ୍ତିତ ରହୁଛି।
କଣ ପାଇଁ ଚିନ୍ତିତ ରହୁଛ ବହୁତ ଦିନ ହବ?
କାହିଁକି ନା ମୁଁ ଟିକେ ଟିକେ ସମାଜସେବୀ ଟାଇପ ର ଲୋକ ଆପଣ ତ ଜାଣିଥିବେ। ଏଇ ଯୋ ଏଇ ବିଗ ତ କିଛି ଦିନ ହବ ଏଇ ଯୋଉ ପ୍ରବଳ ଗରମ ହେଉଛି ହେଲା। ତାପରେ ମୁଁ ଗୋଟେ ଗଭୀର ସ୍ତରରେ ଚିନ୍ତା ସବୁବେଳେ କରେ ଏବେ ମଧ୍ୟ କରୁଚି କି କଣ କେମିତି ଆମର ଏଇ ଯୋଉ ପରିବେଶ ଏତେ ବିଶୃଙ୍ଖଳିତ ହେଇଗଲାଣି ତାପ୍ରତି କଣ କାର୍ଯ୍ୟକ୍ରମ ନେବା ଆପଣ ଟିକେ କିଛି ଉପଦେଶ ଦଉନାହାନ୍ତି ଆପଣ ତ ଅଭିଜ୍ଞ ଲୋକ।
ଆଚ୍ଛା। ପରିବ ପରିବେଶ ପ ପ ପରିବେଶ ବିଷୟରେ ପଚାରୁଛନ୍ତି ତ?
ଆଜ୍ଞା ଆଜ୍ଞା ଏଇ ଯୋଉ ସମସ୍ୟା ବହୁତ ଦେଖା ଯାଉଛି ତାର ସମାଧାନ ଆପଣ ତ ସମସ୍ୟା କଣ ଜାଣିଥିବେ ନା। ଏଇ ହଠାତ୍ ହଠାତ୍ ନିଶ୍ଚିତ ସମସ୍ୟା ହେଲା ହଠାତେ ଆମର ମୌସୁମୀ ର ଉ ଆଗମନ ଆଉ ଏ ହା କଣ ହେଲାଣି ସେଟା ଡିଷ୍ଟର୍ବ ହେଲାଣି ଠିକ ଅଛି। ଆଉ ପ୍ରବଳ ଗରମ ହେବା ବର୍ଷା ଦିନେ ପ୍ରବଳ ବର୍ଷା ହେବା ଠିକ୍ ଅଛି ଏହଇସବୁ ବିଷୟରେ ଟିକଏ କୁହନ୍ତୁ?
ଆଛା ଏଇ ଆମର ଯୋଉ ଆଜି ଦେଖୁଛ ଯୋଉ ଯେ ପ୍ରବଳ ଗ ଗରମ ହଉଛି ତା ପଛରେ ମୁଖ୍ୟତଃ ହ ଦୁଇଟି ମୂଳ କାରଣ ରହୁଛି। ପ୍ରଥମ କଥା ହଉଛି ଆମେ ପ୍ରଥମ କଥା ଆମେ ଜାଣିବାକୁ ପଡିବ ଯେ ବା ବାୟୁମଣ୍ଡଳରେ ବିଭିନ୍ନ ଶବ୍ଦ ତତ୍ଵ ଅଛି ତାର ଉପାଦାନ ସବୁ କେତେ ପ୍ରତିଶତ ଅଛି? ହେଲା ଯେମିତି ଆମେ ଜାଣିଛେ ଆମର ଅମ୍ଳଜାନ ଅଛି ଏକୋଇଶି ପ୍ରତିଶତ ଆମର ଜବହାର ଯାନ ଅଛି ଅଠସ୍ତରି ପ୍ରତିଶତ ଆଉ ଆମର ଅଙ୍ଗାରକ୍ଲାମ ଅଛି ଜିରୋ ଦଶମିକ ଜିରୋ ଜିରୋ ଦଶମିକ ଜିରୋ- ଜିରୋ ତିନି ପ୍ରତିଶତ ଆଛା। ଅଙ୍ଗାରକ୍ଲାମ ଆମ ଦ୍ୱାରା ଆମକୁ ବୁଝିବାକୁ ପଡିବ। ଅଙ୍ଗାରକ୍ଲାମର କାର୍ଯ୍ୟ କଣ? ଅଙ୍ଗାର- ଆମର କାର୍ଯ୍ୟ ହଉଛି ଯେ ପୃଥିବୀକୁ ଯେଉଁ ପୃଥିବୀକୁ ଯେଉଁ ସୂର୍ଯ୍ୟ କିରଣ ଆସୁଛି ତାହା ରାତି ସମୟରେ ପୃଥିବୀ ତାକୁ ବାୟୁମଣ୍ଡଳକୁ ଛାଡ଼ି ଛି ତାହେଲେ ପୃଥିବୀ ଥଣ୍ଡା ହେଇଯିବା କଥା। କିନ୍ତୁ ଆମ ସେତେ ପୃଥିବୀ ଥଣ୍ଡା ହୁଏ ନାହିଁ ପୃଥିବୀ ସେତେ ଥଣ୍ଡା କାହିଁ ହଉନି? ହୁଏନି କାରଣ ଆମର ଯୋଉ ଅଙ୍ଗାରକ୍ଲାମ ଯୋଉ ରହୁଛି ପୃଥିବୀ ପୃଷ୍ଠରେ। ସିଏ ଗରମଟିକୁ ନିଜ ଭିତରେ ଅଟ- କେହି ରଖିଦିଏ ଆଚ୍ଛା ଆ- କି ଆଉ ପଚାରିବ ଯଦି ପଚାରିବ ତାପରେ ମୁଁ ଆଗକୁ-
ଆଜ୍ଞା ସେଇଟା ଗୋଟେ ଯୋଉଟା କହୁ- ଚ ନାହିଁ କି ସେଇଟା ଅଛି। ଆମେ ପଢିଥିଲୁ ଏଇଟା ଯୋଉ ଅଙ୍ଗାର- କ୍ଲାମଟା ଥିବାରୁ ଆମ ପୃଥିବୀ ଅଧିକ ଗରମ ହଉନି କି ଅଧିକ ଥଣ୍ଡା ହଉନି। ଯାହା ଫଳରେ ଏଠାରେ ବସବାସ ସମ୍ଭବ ପାଇଛି
ଯୋଉ କହିଲ ଅଧିକ ଗରମ ହଉ କି ଅଧିକ ଥଣ୍ଡା ହଉନି। ଆ ଆମେ ଜାଣିବା ଦରକାର ଯେ ଅ- ଅଙ୍ଗାରକାମ୍ଲ ପ୍ରଥମ କଥା ହଉଛି ଅଙ୍ଗାରକାମ୍ଲ ଗୋଟେ ନିଶ୍ଚିତ ସ୍ତରରେ ରହିବା ଦରକାର। ସେ ନିଶ୍ଚିତ ସ୍ଥରରେ ରହିବା କହିଲେ ଅଙ୍ଗାରକାମ୍ଲ ଯେତେବେଳେ ବଢିବ ତାକୁ ଗଛ- ଆମର ସବୁ ରହିଲା ଗ- ଗଛ ତାକୁ ନେଇକି ନା ଅକ୍ସିଜେନରେ ରୂପାନ୍ତରିତ କରନ୍ତି। ହେଲା କିି ଯୋଉଠୁ ଆମେ ଗଛ- ଗଛ କାଟିି ଦଉଚେ ତେଣୁ ଅଙ୍ଗାରକାମ୍ଳ ଯେତିକି ଉତ୍ପାଦନ ହବା କଥା ପ୍ରଥମ କଥା ତାଠୁ ଅଧିକା ଉତ୍ ଉତ୍ପାଦନ ହଉଛି ଦ୍ୱିତୀୟ କଥା ହଉଛି- ଅଙ୍ଗାରକାମ୍ଲ ଯୋଉ ଶୋଇ ଆଚ୍ଛା ଆଚ୍ଛା ହଁ ଅଙ୍ଗାରକାମ୍ଲ ଯୋଉ ଶୋଷି ନବ ସିଏ ଶୋଷିବା ବି ତାର କମ ହେଇଗଲା। ତେଣୁ ଏଥି ଯୋଗୁଁ ଗରମ ହଉଛି। ଆଉ ତମକୁ କଣ କାରଣ ଲାଗୁଛି କହ ଏଇଟା ଠିକ ଲାଗୁଛି ନା ଲାଗୁନି?
ହଁ ହଁ ଏଇଟା ଠିକ ଆମେ ଏଇଟା ବି ବୁଝୁଛୁ କିନ୍ତୁ ମୋ ଇଏ ରହୁଛି କି ଆମେ ଏଇଟା କେମିତି ଗୋଟେ ସମାଜରେ କେମିତି ଗୋଟେ ଆୱାରନେସ୍ ଆମେ ଜାରି କରିବା ସତର୍କତା ମାନେ ଲୋକମାନଙ୍କୁ ଆୱାର୍ କରେଇବା। ଯୁବଗୋଷ୍ଠୀ ମାନଙ୍କୁ ଠିକ ଅଛି କେମିତି ଗଛ ଅଧିକା ନ କାଟିବେ କି ଅଧିକା ଲଗେଇବେ ତାହେଲେ ଯାଇ ସମସ୍ୟାର ସମାଧାନ ହେଇପାରିବ ନା ଆପଣ ତ ବୁଝୁଛନ୍ତି ଆମେ ବୁଝୁଛୁ କିନ୍ତୁ ସମସ୍ତେ ବୁଝିବା ଦରକାର ଏଇ କଥାଟି। ଆଉ ତାପରେ ଅଧିକା ଲୋକ ଏତେ ଶିକ୍ଷିତ ନୁହନ୍ତି ସିଏ ଏତେ କଥା ବି ବୁଝିବେନି ବହୁତ ଲୋକ ଅଛନ୍ତି ସେ ଜାଣିନାହାନ୍ତି ଅଙ୍ଗାରକାମ୍ଳ ବି କଣ କଣ ଅଛି ଆମେ କଣ ଛାଡୁଛେ ସୂର୍ଯ୍ୟ କଣ ଦଉଚି ଇଏ କଣ ନଉଛନ୍ତି ଗଛ ମାନେ।
ଆଚ୍ଛା ସବୁ ଲୋକ ଯୋଉ କହିଲେ ଆମକୁ ସମାଜରେ କିଛି ଲୋକଙ୍କୁ ନେଇକି ଏ କାମ କରିବାକୁ ପଡିବ ତାପରେ ବାକି ଲୋକ ତା ଦେହରେ ଆପେ ଆପେ ଯୋଡ଼ି ହେବେ ସବୁ ଲୋକ ସ ସବୁ ଲୋକ ସବୁ ବୁଝ ଯିବେ ସେଇଟା ବି ଭାବିବା ଭୁଲ ଭୁଲ। ହେଲା କି? କିଛି ଲୋକ ଦଶ ରୁ କୋଡ଼ିଏ ପ୍ରତିଶତ ଲୋକ୍ ଲୋକ ସବୁ ଗାଁରୁ ଏ ବିଷୟରେ ଏ କଲେ ତାପରେ ଯୋଡି ହେବେ ସେମିତି ସବୁ ଲୋକ କଣ ସବୁ ବୁଝିଯିବାଟା କଣ ଠିକ କି? ନା ତ ତମକୁ କଣ ଲାଗୁଛି ତମକୁ କଣ ଲାଗୁଛି ଏଇଟା ସ୍କୁଲ ସ୍ତରରୁ ଆମର କଲେଜ ସ୍ତରରୁ
ହଁ ସ୍କୁଲ ମୁଁ ମୁଁ ହେଲା ମତେ ଲାଗୁଚି କି ପିଲାଟି ଛୋଟ ବେଳୁ ଶିଖେ। ଠିକ ଅଛି କଲେଜ ତାର ଛୋ ଟ ବେଳୁ ତାକୁ ଯଦି ଶିଖେଇବା ଆମେ ତାଙ୍କୁ ଜ୍ଞାନ ପାଠ ସହିତ କିଛି ସା ଠ ଜ୍ଞାନ ଦବା ଏମିତି ପରିବେଶକୁ କେମିତି ସୁନ୍ଦର ଠିକ ରଖିବା ଆମେ ବି ଦେଖୁଛୁ ଏଇଠି ମୁଁ ଆଖପାଖରେ ଦେଖୁଛି ବା ଘରେ ଦେଖୁଛି ପାଣିର ବି ବହୁତ ଅପଚୟ କର କରଉଚନ୍ତି ଜଳର ବି ବହୁତ ଅପଚୟ ହଉଛି। ଯୋଉଟା କି ଭବିଷ୍ୟତରେ ଜଳ ସଙ୍କଟ ଦବାର ମୁଖ୍ୟ କାରଣ ପିଲାମାନେ ବହିରେ ପଢୁଛନ୍ତି। କିନ୍ତୁ ସେତିକିଟା ଭିତରେ ପଶୁନାହାନ୍ତି ବା ଶିକ୍ଷକ ଶିକ୍ଷୟତ୍ରୀ ମାନେ ତାଙ୍କୁ ସେତିକିଟା ମାନେ ବାସ୍ତବିକ ଜ୍ଞାନ ଦଉନାହାନ୍ତି। ଠିକ ଅଛି ହଁ। ଅଲଗା ଭାବରେ ଗୋଟେ ବିଷୟ ରୁହନ୍ତା ଯାହାକି ତାଙ୍କୁ ଏଇ ସବୁ ଶିକ୍ଷା ଦିଅନ୍ତା ତାହେଲେ
ବେ ବ୍ୟବହାରିକ ଜ୍ଞାନ ମୋ ଉପରେ ଅଧିକା ଗୁରୁତ୍ୱ ଦେବା ଦରକାର।
ହଁ ଜୋଉଟାକି ପିଲାମାନେ ପଢ଼ି ଦେଉଛନ୍ତି କଣ ପାଇଁ? ନା ପରୀକ୍ଷାରେ ଆସିବ ଏକ ପ୍ରଶ୍ନ ଆମେ କେମିତି ତାକୁ ଲେଖିଦବା ଘୋଷି କିଣି ସେଥିପାଇଁ ପିଲାମାନେ ପଢ଼ୁଛନ୍ତି। ପିଲାମାନେ ଜ୍ଞାନ ଉଦ୍ଦେଶ୍ୟରେ ପଢ଼ୁନାହାଁ ଛି
ଆଚ୍ଛା
ହଁ
ତେଣୁ ଏ ପିଲାମାନଙ୍କୁ ତୃଣମୂଳ ସ୍ତରରୁ ଶିକ୍ଷାରେ ବ୍ୟବସ୍ଥା ରେ ତାଙ୍କୁ ବୁଝେଇବା ଦ୍ଵାରା ଯାହା ଦ୍ଵାରା କି କି ସେ ବଡ ହେଲେ ଆପତ୍ତି ଭୋଟ ତ ଦେବେ। ଯାହା ଦ୍ୱାରା କି ସେମାନଙ୍କର ଏ ସେଟା କାର୍ଯ୍ୟରେ ବି ସେଟା ଦେ ଖେଳ ହବ।
ହଁ ହଁ
ତି ସମ୍ବେଦନଶୀଳ ହେବେ ଅ ତି ସମ୍ବେଦନଶୀଳ ହବା ଦରକାରେ ସେ ବିଭିନ୍ନ ପ୍ରକାରେ ଜିନିଷ ଭିତରେ ଯୋଉ ତାଙ୍କର ଯୋଉ ରହିଲା ବୁଦ୍ଧି
ଅ ଯେମିତି ପରି ଖାଲି କଣ କରୁଚନ୍ତି କି ପରିବେଶ ଦିବସ ବି ଯୋଉ ପାଳନ ହୋଉଚି ସେ ଯାହା ହଉ ବର୍ଷକୁ ଥରେ ହୋଉଚି। ହେଥିରେ ବି କିଛି ପ୍ରଭାବ ତ ପୁଡ଼ୁଚି କିନ୍ତୁ ସିଏ ବି ପ୍ରତି ସ୍କୁଲରେ କାର୍ଯ୍ୟକାରୀ ହେଇପାରନି ବା ପ୍ରତି ଗାମ ଗାମରେ ବି ହେଇ ପାରୁନି। ହେଇଟା ବି ଆମେ ଟିକେ କେମତି କଣ କରି ପାରିଆ
ସେ ସେଟା ହୋଉଚି ଆମର ସବୁ ଯେତେ କାହାକୁ ରହିଲେ ଆମର ପରିବେଶକ ଅ ତେ ପରିବେଶିକ ସଂ ସଂ ସଂସ୍ଥା ନାଁ ନାଇଁ ପରିବେଶ ସବୁ ସଂସ୍ଥା ଯୋଉ ସମୟ ରହି ସେଇ ଯୋଉମାନେ କୁ ନିଜସ୍ୱ ଇ ହିସାବରେ ସବୁ କାମ କରୁଚନ୍ତି ତା ଆଚ୍ ଆ ତାଙ୍କୁ ଆମ ଟିକେ ଯଦି ଅଧିକା ଆୱାରନେସ ପାଇଁ ମାନେ ଲୋକଙ୍କୁ ଜାଣିବା ପାଇଁ ତାହିଁକିରେ ଅଧିକା ଆମେ ତ ପଇସା ଯୋଗେଇ ପାରିବା ଯାହା ଦ୍ଵାରା କି ସେ ଲୋକ ବୋହୁତ ଲୋକଙ୍କ ପାଖରେ ପହଞ୍ଚି ପାରିବେ। ବୋହୁତ ଲୋକରେ ପହଞ୍ଚିବା ଦର ଲୋକ ବି ମାନେ ମେନ୍ କଥା ହୋଉଚି ଲୋକଙ୍କ ପାଖରେ ଠିକ ଜିନିଷ ପହଞ୍ଚି ପାରୁନି। ତାଙ୍କୁ ଅଧିକା ତାଙ୍କ କତିରେ ବି ପଇସା ଅଭାବ ରହୁଚି। ସଂସ୍ଥା ପାଖରେ ତେଣୁ ତାଙ୍କର ତାଙ୍କର ନାଁ ମାନେ ଟିକେ ରୋଉ ମାନେ ବୋହୁତ ବି ବାଟରେ ପହଞ୍ଚି ପାରୁନା ତାଙ୍କୁ ଯଦି ଆମେ ପଇସା ଯୋଗେଇଦବା ବିଭିନ୍ନ ସ୍ତରରେ ସରକାର ସ୍ତରରେ ବେସରକାରୀ ସ୍ତରରେ ଯୋଉମାନେ ସବୁ ଇଚ୍ଛୁକ ଦାନ କରିବା ପାଇଁ ପଇସା ତାଙ୍କ କତି ଆସିବା ଦ୍ଵାରା ସେ ତାଙ୍କ ଆଚ୍ଛା ଅର୍ଥ ରହୁଚି ତେଣୁ ତାଙ୍କ ସଂସ୍ଥାକୁ ସେ ଅ ଧିକା ଲୋକଙ୍କ ପାଖରେ ପହଞ୍ଚେଇକିଣା
ହଁ ହ ହଁ ଆମେ ବି ଗୋଟେ କାର୍ଯ୍ୟକ୍ରମ ବି ଆମେ ରଖ ରଖିଛୁ ଆଗାମୀ ସପ୍ତାହରେ। ଠିକ୍ ଅଛି ଆମେ ବି ହଁ ଶହେ ଦୁଇଶହ ତ ଆମେ ଯୁବକ ଗୋଷ୍ଠୀମାନଙ୍କୁ ଏକତ୍ରିତ କରୁଛୁ ତ ଆପଣ ଆସି ସେଇ ବିଷୟ ହଁ ଯେହେତୁ ଆପଣ ଏକ ପରିବେଶ ତତ୍ଵ ବିତି ଆପଣ ଆସି ସେଠାରେ ପିଲାମାନଙ୍କୁ ବୁଝେଇବେ କିଛି ସମ୍ୟକ ଧାରଣା ଦେବେ ଯାହାଦଵାରାକ ପିଲାମାନେ ପ୍ରଭାବିତ ହେବେ ଏବଂ ଏଥିପ୍ରତି ଚିନ୍ତା କରିବାକୁ ବାଧ୍ୟ ହେବେ। ଆମେ ଏୟା ଟିକେ ଆପ
ଆଚ୍ଛା ଆଚ୍ଛା ମୋର ତ କାମ ଜୋରରେ ରହୁଛି। ତଥାପି ଏଟ ଯଦି ଗୋଟା ଗୁରୁତ୍ୱପୂର୍ଣ୍ଣ ଜିନିଷ ତଥାପି ସମୟ ବାହାର କରିିକ ଯିବାକୁ
ନିଶ୍ଚୟ ଆପଣ ସମୟ ବାହାର କରଛନ୍ତି। ତୁ ଆପଣ ଆପଣଙ୍କର ବରିଷ୍ଠ ନାଗରିକ ମଞ୍ଚ ଯେଉଁ ରହୁଛି। ହଁ ସେଥିରୁ ବି କିଛି ବରିଷ୍ଠ ବ୍ୟକ୍ତି ମାନଙ୍କୁ ଆପଣ ନିଶ୍ଚୟ ସ୍ୱାଗତ ତ ଆମେ ଯେଉଁ କରିବୁ ଆପଣ ନେଇକି ଆସିବେ।
ଆଚ୍ଛା ଆଚ୍ଛା ହଉ ଆମେ ଆମେ ଚେଷ୍ଟା ଚେଷ୍ଟା କରିବୁ ମୁଁ ଯିବା ସହିତ ଏମିତି ଆହୁରି ଦଶ ପନ୍ଦର ଜଣ ବ୍ୟକ୍ତି
ହୁଁ ହୁଁ ହଁ ଆଉ କିଛି ଆର୍ଥିକ ସହାୟତା କଲେ ବି ଆମେ ଚିର
ଆଉ ଆର୍ଥିକ ସହାୟତା କଥା କହିଲେ ଯୋଉ ସେଟ ମୁଁ ତାଙ୍କ ସହିତ ବିଚାର ବିମର୍ଶ କଲା ପରେ କନ୍ କଥା କଥାବାର୍ତ୍ତା ହେଲା ପରେ ବିଚାର ବିମର୍ କଲା ପରେ କେତେ କିଏ ଦାନ କରିବେ ସେଆନ୍ଦରେ ମୁ ହେରାପ ପରବର୍ତ୍ତୀ ସମୟରେ ଜଣେଇବି ଦିନେ ଦୁଇଦିନ ଭିତରେ
ହଁ ସିଏ ବି ତାଙ୍କ ସ୍ତରରେ ସିଏ କିଛି ତାଙ୍କର ଚିହ୍ନିତ ପରିଚିତ ବ୍ୟକ୍ତିଙ୍କୁ କହିବେ। ଏମିତି ଏମିତି ଆମର ଗୋଟେ ଚେନ୍ ସିଷ୍ଟମ୍ ପରିକା ହବ ଠିକ୍ ଅଛି। ତା ଦ୍ଵାରା ଯାଇକି ବଡ ଆକାରରେ ପ୍ରଭାବ ପଡ଼ିପାରିବ।
ଆଚ୍ଛା। ହଉ ଆଉ ଆମ ହଁ ହଁ ମୁଁ ସହଯୋଗ କରିବି ମୁଁ ଚାହିଁବି ପନ୍ଦର କୋଡ଼ିଏ ଜଣ ବ୍ୟକ୍ତି ଯେମିତି ଏଥିରେ ଆସି କିନା ଯୋଗଦେବେ ଆ ତାଙ୍କୁ ଆମର
ହୁଁ ହୁଁ। ହଁ ମୁଁ ବି ହଁ ଠିକ ଅଛି ତାହେଲେ ମୁଁ ଆପଣ ଆମର ଯୋଉ ଆପଣ ସେଇ ସଦସ୍ୟ ମାନଙ୍କର ଯୋଉ କାର୍ଯ୍ୟକାରୀ ଚିଠା ବନେଇକି ଆମର ମ୍ୟାଡ଼ମକୁ ପଠେଇ ଦେବି।
ଆଚ୍ଛା ଆଚ୍ଛା। ହଉ ହଉ ହଉ ଠିକ ଅଛି ଠିକ ଅଛି ହଉ ହଉ ନମସ୍କାର ନମସ୍କାର।